ହଁ ଭାଇ କୁହ।
ଆଉ ଆଉ କଣ ଖବର୍?
ହା ଖବର କଣ ଭଲ ଆଉ।
ଗାଡି ଫାଡି ଗୋଟେ କଣ ଆଣିଥାନ୍ତୁ ବା?
ହଁ ହଁ ମୁଁ ଆ କିଣିଥାନ୍ତି ଗୋଟେ ଏଫେ।
ହଉ ଏବେ ତ ସବୁ ଇ ଭି ଚଲଉଛନ୍ତି ଇଲେକ୍ଟ୍ରିକ ଭେକିଲ୍।
ହଁ ଇଲେଟ୍ରି ଇଲେଟ୍ରିର କିଣିଲେ ଭଲ ଆଗକୁ ତ ସବୁ ପ୍ରାୟ ଇଲେଟ୍ରି ଯୁଗ ହେଇଯିବ। ସୋଲାର୍ ଯୁଗ।
ହୁଁ।
ସୋଲାର୍ ର ସିନା ବାଇକ୍ ଫାଇକ୍ କଣ ଗୋଟେ ଭାରନ୍ତା।
ସୋଲାରରେ ଚାର୍ଜ ପାଇଁ ନା?
ହଁ ସୋଲାର୍ରେ ସୋଲାରରେ ବି ଏବେ ଯୋଉ ଇଣ୍ଟରନେଟ ଯୁଗ ହେଲାଣି ଆଗକୁ ସୋଲାର୍ ର ସବୁ ପ୍ରାୟ ଭାହାରି ଯିବ ବୋଲି ଜଣାପଡୁଚି।
ନା ଏବେ ଗୋଟେ ମୁଁ ଦେଖୁଥିଲି ହୁଣ୍ଡା ଗୋଟେ ବାହାର କରିଚି ଇଲେକ୍ଟ୍ରି ଉଁ ମତେ ବହୁତୁ ମାନେ ଭଲ ଲାଗୁଚି, ତାର କନସେପ୍ଟ ଟା ହେଲା ଆଁ ଆଁ କଣ କି ତାର ଗୋଟେ ଗାଡ଼ିରେ ଡିକିରେ ଦିଟା ବେଟେରୀ ରହିବ ହେଲାକି?
ଗୋଟେ ଗାଡ଼ିରେ?
ହଁ ଦିଟା ବେଟେରୀ ରହିବ। ସେ ଯୋଉ ବେଟେରୀଟା ତୋର ଗୋଟେ ବେଟେରୀ ଧର କୋଡ଼ିଏ ହଜାର କିଲୋମିଟର ଯିବ।
କୋଡ଼ିଏ ହଜାରେ?
ମାନେ ସେ ଏଇ ବାଗିଆ ଗୋଟେ କଣ ଆସୁଥିଲା।
ମାନେ ଦିନୁ ମାନେ ଟୋଟାଲି ଟୋ ନା ନା ମୁଁ କହିବା କଥା ଟୋଟାଲି କୋଡିଏ ହଜାର କିଲୋମିଟର?
ଟୋଟାଲି କୋଡିଏ ହଜାର କି ଥରେ ଚାର୍ଜ କଲେ ନା ନା ଟୋଟାଲ କୋଡ଼ିଏ ହଜାରେ, ମାନେ ତା ଥରେ ଚାର୍ଜ କଲେ ଗୋଟେ ବେଟେରୀ ତାର କେତେ ଗୋଟେ ହଜାର ନା ଦି ହଜାର ଯିବ ହେଲା କି।
ହୁଁ ହୁଁ।
ଧର ହଜାର ବି ଯଦି ହଉଚି
ହଁ।
ତାରେ ଦିଟା ବେଟେରୀ ଯଦି ତୁ ଚାର୍ଜ କରିଦବୁ, ତାହେଲେ ଦି ହଜାର କିଲୋମିଟର ପର୍ଯ୍ୟନ୍ତ ତତେ ଆଉ ଚାର୍ଜ ବସେଇବାକୁ ପଡିବନି। ସେଇ ସିଷ୍ଟମଟା ହେଲେ ବହୁତ୍ ବଲିଆ ହବ।
ହଁ ସେଟା ତ ହଲେ ଆହୁରି ବଢିଆ।
ହେଲେ ଦି ହଜାର ପର୍ଯ୍ୟନ୍ତ ଚାର୍ଜ କରିବାକୁ ପଡିବନି, ଆଉ ତାର ହେଲା ଯୋଉଠି ଚାର୍ଜ ଯଦି କରିବୁ ହୋଣ୍ଡା ସୋରୁମ୍ ରେ ହିଁ ହବ ଆଉ କୋଉଠି ହେଇପାରିବନି।
ଉଁ ହୁଁ।
ଆଉ ତାହେଲେ ଗାଁ ଲୋକମାନଙ୍କ ପାଇଁ ଟିକେ ଅସୁବିଧା ହବ ନହେଲେ ସହରାଞ୍ଚଳ ପାଇଁ ଏଇ ସିସ୍ ଟମ୍ ବହୁତୁ ଭଲ। ତାର ପ୍ରାଇସ୍ ଏତେ ସୁବିଧା ଯଦି ଦଉଚି ତାର ବି ପଇସା ଅଧିକ ର ରଖିବ ସିଏ ଓଭିଅସଲି।
ହୁଁ।
ଠିକ୍ କଥା ଆଉ।
ମୁଁ ଏଇ ଇଲେକ୍ଟ୍ରିକ ବାଇକ୍ କିଣବା ପାଇଁ ମୁଁ ଭାବୁଥେଲି ପେଟ୍ରୋଲ ଟା କିଣିିଥାନ୍ତି ପେଟୋଲ ବାଇକ୍।
ହଁ ପେଟ୍ରୋଲ ଗାଡି ହେଲେ ଭଲ ଯୁଆଡେ ଚାହିଁବୁେ ଯୁଆଡେ ମନ ହବ ଯାଇପାରିବୁ, ଇଲେ ତିରେ ଙ୍କ ତୋତେ ଆଗେ ଭାବିବାକୁ ପଡିବ କି ମୋର ଏତିକି ପରସେଣ୍ଟ ଚାର୍ଜ ଅଛି। ମୁଁ ଏଇଠି ଏତିକି ଯିମି ଏତିକି ଭିତରେ ରିଟର୍ଣ କରିବି।
ହଁ ହଁ
ଯାଇଚୁ ପୁରୀ ଯଦି ସେଇଠି ମନ ହେଲା ଟିକେ ସମୁଦ୍ରକୁ ଯମି ନହେଲେ କୋଣାର୍କକୁ ଯମି ଆଉ ଯାଇପାରିବ-
ଯା ଏବେ ତ ପ୍ରାୟ ଏବେ ପ୍ରାୟ ଇଲେକ୍ଟ୍ରିକ ପମ୍ପ ରେ ସବୁ ଆମର ପେଟ୍ରୋଲ ପମ୍ପରେ ସବୁ ଲାଗିଗଲାଣି ସବୁ
ହଁ ଭୁବେନଶ୍ଵର ଏଇଥର ମୁଁ ଯୋଉ ଯାଇଥିଲି କାଲିନା ପର ଦିନ ସବୁ ମାନେ ପ୍ରାୟ ଜାଗାରେ ସବୁ ଚାର୍ଜିଂ ପଏଣ୍ଟ କରିଦେଇଛନ୍ତି ପେଟ୍ରୋଲ ପମ୍ପ ରେ ନର୍ମାଲ୍ ଜାଗାରେ ବି ସେ ଇଲେକ୍ଟ୍ରିକ ଭେଇକିଲ୍ ଚଜିଂ ପଏଣ୍ଟ ଅଛି।
ହଁ
ଆଉ ସେଇ ବେଳିଆ ଆମ ଏପଟରେ ହେଲା ବେଳକୁ ଟିକେ ଟାଇମ ଲାଗିବ ଆଉ। ଆମଟେ ହେଇ ପିଲେବି ପ ନର୍ମାଲ ଜାଗାରେ କଣ ରଖିବି ସେଇ ପେଟ୍ରୋଲ ପମ୍ପ ରେ ରଖିବି ଭୁବନେଶ୍ୱରରେ କିନ୍ତୁ ସବୁ ଗଳି କନ୍ଦିରେ ବି ଗୋଟେ ଗୋଟେ ରଖିଦେଇଛନ୍ତି।
ହଁ
ସେଠି ସବୁବେଳେ ଅହରହ ଲୋକ ଯିବା ଆସା।
ଆଉ ସେଠି ପ୍ରାୟ ଚବିଶି ଘଣ୍ଟାାରୁ ଚବିଶି ଘଣ୍ଟା ଗାଡିକୁ ଯାଉ
ହଁ
ଆଉ ଯ ଏଇଯୋଉ କମ୍ ଶିଶି ଗଲା ସବୁ ଆସ ହଣ୍ଡାର ସେଇ ଗାଡି ଭଲ ହୁଏ ତା ବାାଇଲ ଯୋଗୁ ବାାଇ ଯ ହୁଅନ୍ତା
ହୁଁ
ସେଠି ଭଲ ହୁଅନ୍ତା
କମ୍ ସି ଓଲିତ ତହମର ଦୁଇ ସହେଦଶ ସିଶି ଆଣିବୁ ଆଉ
ଅଣ୍ଟାର ଗୋଟେ ଗାଡି ଆସିଛି ଲିଭୋ
ହୁଁ
ସେଇ ଗଡିତ ସହେ ଦଶଜ
ଲିଭୋ ଗାଡ଼ି ଶହେ ଦଶ ଶିଶି
ହଁ
ଓହୋ
କ ଭଲ ଗାଡ଼ି ଟା ସେଟା ତ ସେଟା ପାଇସ ଲକ୍ଷେ ଦଶହକୁ ପଡିଯିବ ଆଉ
ଲକ୍ଷେ ଦଶ୍ ଆଉ ଭଲ ଚମତ୍କାର ଅଛି। ହଁ କିସ୍ତି ପଡ଼ିଲେ ତ ସୁଧ ପଡିଯିବ ଆଉ
ହଁ
ନା ନା ବରଂ ଗୋଟେ ଦିନ ବକତେ ଉପାସ ରହିଯିବି କିନ୍ତୁ ଗାଡି
ଗାଡ଼ିରେ ହଁ
ଆଉ ଯେଦି ଏବେ କଥା ଚିନ୍ତା କରିବା ପେଟ୍ରୋଲର ବି ଦର ଦାମ ବଢିଲା
ହଁ ଚଲ ଆସି ସହେ ଦସ କେତେ ହେଲାନି
ଶହେ ପନ୍ଦର ହେଇଯାଉଚି ପେଟ୍ରୋଲ ର ଦର ଦାମ
ହଁ
ଆଉ ତୁ କେତେ କଆଡ଼େ ଯିବୁ ସେ କମ୍ ବାଲା ଶିଶି ଆଣିଲେ ଟିକେ ମାଇଲେଜ ଦେଖେଇଲେ କମ୍‌ରେ କାମ ଚଲନ୍ତା ତାହେଲେ ଇଲେଟ୍ରିକ୍ ଆଉ
ଏ ଯାଏଁ ଆଉ ଚାଲୁନୁ କୁଆଡେ ଗୋଟେ ଯିବା ବୁଲିଆକୁ
କୁଆଡେ ଯିବା ରତ୍ନାଗିରି ଯିବାକ
ମୁଁ ଗାଡି ଟା କିଣ ଦିଏ ମୁଁ ଭଲ ଗାଡିଟେ କିଣିଦିଏ ଗାଡି ପୂଜା କରିବାକୁ ପଳେଇବା ଘଟଗାଁ ଫଟଗାଁ
ହଁ ଗାଡି ତ ପ୍ରାୟ ସବୁ ଘଟଗାଁ ରେ ପୂଜା ହଉଛି
ଆସିବେ ବଢିଆ ହବ ବୁଲିବାକୁ ବୁଲିବା ହବ ଆ ଗାଡି ବି ପୂଜା ହେଇଯିବ ଆଉ
ହଁ ଗୋଟେ ଗୁଲିରେ ଦୁଇଟା ଶିକାର ଆଉ
ବଟେ
ଆଉ ସେଇପଟେ ମାଧବର ଗାଁ ଯଦି ହବ ବି ଯାଇକି ବୁଲିକି କି ଆସିପାରିିବା
ତାଙ୍କ ଏରିଆ ଯିବୁ ପୁରା ବଢିଆ ଲାଗିବ
ତାଙ୍କ ଏରିଆ ପୁରା ଭଲ ପୁରା ଶାନ୍ତିର ଜାଗା କୌଣସି ଶବ୍ଦ ହଉନଥିବ ଗାଡି ଗାଡି ଗୁଡା ନଥିବ କ ଆଉ ଘର ଦ୍ୱାର ଦେଖିବାକୁ ଭଲ
ଅହୋ
ସେଠିକାର ଲୋକ ବି ସବୁ କାମିକିଆ ଲୋକ
କାମିକିଆଲୋକ ମାନେ ଭଲ ତ ସେ ଭଲ
ହଁ
ଆଜ୍ଞା
ଆଉ ଭଲ ତାଙ୍କ ଏଠି କୁକୁଡା ଗାଈ ଛେଳି ମେଣ୍ଢା ସବୁ ସିଏ ପାଳନ୍ତି
ସବୁ ପାଳୁଛନ୍ତି ଆଉ ଜଙ୍ଗଲ ଏରିଆ ଟା
ଜଙ୍ଗଲ ଏରିଆ ଗଛ ପୂଛ ଅଧିକ ଏତେ ଖଳ କାରଖାନା ଫ୍ୟା ଟ୍ରି ଫାକ୍ଟ୍ରି କିଛି ନାହିଁ ଜାଗା ପୁରା ଶାନ୍ତିର ଜାଗା ଗରମ ବି ସେପଟେ କମ୍ ହଉଥିବ ଯେହେତୁ ଗଛ ଲତା ଅଧିକ ଥିବ
ହୁଁଁ
ଆଉ ଏଠି ବି ଗରମ ଅଧିକ ଗାଁରେ ଆ ଗାଁରେ ବି ସବୁ ଲୋକ ପଇସା ମୁଠେ ହେଇଯାଉଛି ବୋଲି ଘର ଦ୍ଵାର କରୁଛନ୍ତି ଗଛ ଗୁଡାକ ସବୁ କାଟି ପକଉଛନ୍ତି
ବହୁତ ଯ ପଟ ସବୁ ଏସି ବେସି ଯ ଲଗେଇ ଦଉଛନ୍ତି ସେ ଆଉ କରେଣ୍ଟ ବି ଠିକ୍ ସେ ସପ୍ଲାଏ ଫ୍ୟାନ୍ ବି ଚାଲୁନି
ହ ଏସିି ଫେସି ଲଗେଇଦେଲେ ସିଏ ସବୁ ଷ୍ଟାବିଲାଇଜର ଲଗଉଥିବେ ଆଉ ସିଏ ଭୋଲଟେଜ ମେନ୍‌ଟେନ୍ କରିବା ପାଇଁ ଏପଟରେ ଯୋଉ ଗରିବ ଲୋକମାନେ ହଇରାଣ ହଉଛନ୍ତି
ଆଉ
ଆଉ ସେଠି ଯଦି ଠିକ୍ ଭୋଲଟେଜ ନ ପହଞ୍ଚିଛି ଆଉ ଫ୍ୟାନ୍ କେମିତି ଘୁରିବ ଆଉ
ଅଧିକ ଏସି ନଉନାହାନ୍ତି ବୁଲ ବେଶୀ ଯ ଆମ ଗାଁରେ ସବୁ ଯା ଧନୀ ଲୋକ ନା
ହଁ
ହଁ ସେଇ ଯୋଗୁଁ ସମସ୍ତ ଙ୍କୁ ଦେଇ ଦେଇଛନ୍ତି ଆଉ।
ସିଏ ଜାଣିପାରୁନାହାନ୍ତି ଗଛ ଟେ ବଢିବାକୁ ହେଲେ କେତେ ବର୍ଷ ନାଗୁଚି। ମଞ୍ଜି ମଞ୍ଜିରୁ ଫୁ ଟିକି ଗଜା ହେଇକି ଗଛ ହେଲା ବେଳକୁ ସିଏ ବଡ଼ ହେଇକି ତାକୁ। ପାଣି ଫାଣି ଦେବୁ କୁକୁର, ଫୁକୁର, ମାଙ୍କଡ଼ ତାଙ୍କଠାରୁ ବ ଚେଇବୁ ବଞ୍ଚେଇକି ବଡ ହେଇକି ସିଏ ତତେ ଛାଇ ପ୍ରଦାନ କଲା ବେଳକୁ। ସିଏ ପାଞ୍ଚ, ଦଶ ବର୍ଷ। ଅତି କମରେ ଆଉ ଲୋକ ଦଶ ମିଣ୍ଟିରେ ଦଶ ମିଣ୍ଟିରେ ଲୋକ କାଟି ଦଉଛନ୍ତି।
ହଁ।
ଆଉ ଏଇତ ସବୁ କଥା। ଆଉ କଣ?
ଆଉ ତୁ ଏବେ କଉଠି?
ମୁଁ ଏବେ ପା ଅଛି ଉଁ ନୀଳାଦ୍ରି ବିହାରରେ ଭୁବନେଶ୍ୱରରେ।
ଓହୋ।
ଆଁ ଏଠି ଭୁବନେଶ୍ଵରରେ ଯେତ ଜାଣିଥିବୁ ଗଛ ବହୁତ କମ। ଯୁଆଡେ ଅନେଇବୁ ସିଆଡେ ଘର। ଯୁଆଡେ ଅନେଇବୁ ସିଆଡେ ଫ୍ଲାଟ, କଳକାରଖାନା। ଆଉ ଗାଡି ଘୋଡା ଦୁନିଆ।
ଗୋଟେ ଗୋଟେ ବିଲ୍ଡିଙ୍ଗରେ ପା ଖାଲି ଚାଳିଶ, ପଚଶା ଟା
ହଁ ଆଉ ସିଏ କୋ ଏତେ ଗରମ। କଣ କରିବୁ ଆଉ?
ଆଉ ଇ ସେଇ ବୁଲି ବୁଲିକି ଆସିବୁ।
ହଁ। ଲିଙ୍ଗରାଜ ମନ୍ଦିର ତ ଭଲ। ଲିଙ୍ଗରାଜ ଏପଟେ ଅଛି ଗୋ ପାର୍କ ବି ଅଛି। ବୁଦ୍ଧ ପାର୍କ। ଆଉ ମନୋରଞ୍ଜନ ସେଠି ହେଇଯାଉଛି।
ହଁ ସେ ତ ବଢିଆ ଜାଗା ଉଁ କିଛି ନହେଲେ ତ ଭୁବନେଶ୍ୱରର ଏନ ଏଚ ରେ ବୁଲିବ ଶାନ୍ତି ଲାଗିବ। ଏବେ ଗାଡି ଯୋଉ ଭଳିଆ ଯିବା ଆସିବା କରୁଛନ୍ତି। ପବନ ପୁରା ବାଡଉଥିବ।
ପବନ ବାଡଉଛି। ଯୋଉ ଚଲା ପଥ ବି ରହୁଛି ରାସ୍ତା ସାଇଡରେ।
ହଁ ହଁ ହଁ।
ହଁ ଆରାମରେ ସେଠି ତୁ ବୁଲାବୁଲି କରିପାରିବୁ ମନ ଫୁର୍ତ୍ତି କରିପାରିବୁ।
ହଁ।
ମୁଁ ପା ସକାଳେ ସନ୍ଧ୍ୟା ବେଳେ ଘଣ୍ଟେ ଘଣ୍ଟେ ଚାଲୁଛି।
ଅଁ
ନ ଚାଲିଲେ ଦେହ ବି ସୁସ୍ଥ, ମନ ବି ସୁସ୍ଥ। ଏଇଆ ସବୁ ଆଉ। ଆଉ। କଣ ଖରାବେଳେ ଖିଆପିଆ ହେଇଥିଲା?
ହୁଁ ହୁଁ। ହୁଁ। ଏଇ ଭାତ, ଡାଲି, ଶାଗ।
ଭାତ, ଡାଲି, ଶାଗ ଖାଇଚ? ଆଜି ବାର ଥିଲା, ମୁଁ ଟିକେ ମଟନ୍ ଆଣିକି କସିଥିଲି। ଟିକେ ଭାତକୁ ମଟନ୍ ଝୋଳ ସେତ ପୁରା
ଜର ତ ପୁରା ଥଣ୍ଡା ଛଡେଇ ଦବ ଆଉ।
ହଁ ଆଉ ଏଇଆ ଆଉ
ମଟନ୍ ଏବେ କେତେ ରେଟ୍ ଅଛି?
ମଟନ ଏବେ ଭୁବନେଶ୍ୱରରେ ଆଠଶ।
ଇ ଲୋ ବା
ଗାଁ ରେ ସେଇ ସାଢେ ଛଅଶ ସାତଶ ଥିବ ଆଉ
ଆଉ ସିଟି ଏରିଆରେ ସେ ଯଦି ହଜାର ବି କହିବ ତମେ ଆଣିବାକୁ ବାଧ୍ୟ।
ହଁ ଆଉ କଣ କରିବ ଆଉ, ନହେଲେ କିଲେ ଜାଗାରେ ଅଧ କିଲେ ଖାଇବୁ କିନ୍ତୁ ଖାଇବାକୁ ପଡିବ ଆଉ।
ଖାଇବାକୁ ପଡିବଆଉ। ଯାହେଲେ ଜାଘରେ ଦେଖିବୁ ମଟନ ଟା ଯେତିକି କରିନଥିବେ ଝୋଳ ଟା ଅଧିକ।
ଏ ହଁ
ଆଉ ନଈରେ ଚୁନା ମାଛ ଧରୁଚ ନା?
ଏଇ ଗଲେ କେତେବଳେଧଇଲେ ହୁଅନ୍ତା ବାଲି ପଡିଗଲାଣି ମାଛ ସବୁ ଆସିଥିବେ।
ଏଠି ଚୁନା ମାଛ ଧରିବ ନା ଆଉ ଚୁନା ମାଛର କେତେ ଉପକାର ଅଛି।
ହଁ।
ଆଖିର ଦୃଷ୍ଟି ଶକ୍ତି ବଢେଇଲା। ଦେହକୁ ରକ୍ତ ଦବ ରକ୍ତ ସଞ୍ଚାଳନ ଠିକ ହବ ଦେହ ସୁସ୍ ସୁସ୍ତ ରହିବ ନଈ ପାଖାରେ ରୋହୁଚ। ଆଉ ଚୁନା ମାଛ ଧରିକି ଖା ଦେହ ଭଲ ରହିବ ଆଉ।
ହଁ ଶୁଖୁଆ ଫୁକୁୁଆ ଖାଇଲେ ଆହୁରି ଭଲ।
ହଁ ସୁଖୁଆ ଫୁକୁଆ ଖାଇଲେ ସେଟା ଆହୁରି ଭଲ।
ଏତ ଯୁଗ ଯା ହେଲାଣି ଲୋକ ଚୁନା ମାଛ ବି ବାରୁ
ହଁ।
ଏବେ ଭଲ ଜିନିଷ ଟା ଲୋକଙ୍କ ପାଇଁ ଖରାପ।
ଲୋକ ଆଉ ବୁଝୁଚନ୍ତି।
ଆଉ ଖରାବେଳେସୁଉନା କି?
ନାଇ ଶୋଇନି।
ଆଉ ରାତିରେ କୁଆଡ଼େ କଣ ଯିବ ବର୍ଷା ହବାର ସମ୍ଭାବନା ଅଛି।
ରାତିରେ କଣ ଏ ଟିକେ ହରିପୁର
ହୁଁ।
ସେଇଠି ଯାଇଁକି ଟିକେଗୁପଚୁପ୍ ଖାଇବା କି ଚାଟ୍ ଖାଇବା ଏଇଆ ଆଉ।
ଆଉ ସେ ନୂଆ ରାସ୍ତା ଯୋଉ ହରିପୁର ପାଖରେ ହେଇଗଲାଣି।
ନା ହେଟା କମ୍ପ୍ଲିଟ ହେଇନି।
ହେଇନି ଯେ ହେଇଯିବ ଆଉ।
ନୂଆ ରାସ୍ତାଟା ହେଇଗଲେ ଲୋକମାନଙ୍କ ପାଇଁ ବୋହୁତ ସୁବିଧା।
ହଁ ସୁବିଧା ହେଇଥିବ ଆଉ।
କୁଆଖିଆରୁ ଟାଉନ ଆଉ ଦସ
ହଁ ହଁ ଅଳ୍ପ ସମୟ ଲାଗିବ ବେଶି ସମୟ ଲାଗିବନି।
ଏପଟେ ଗୋଟେ ବାଇପାସ ରୋଡ ବାହାରିଯିବ ଏପଟେ ଅଳ୍ପ ସମୟ ଲାଗିବ ଆଉ।
ହରିପୁର ଟା ପୁରା ଜାମ୍ ହୋଉଥିଲାନା ଆଉ।
ହଁ ହରିପୁର ଟା ପୁରା ଜାାମ ହୋଉଥିଲା, ଏ ଗାଡି ଘୋଡ଼ା ପାଇଁ ଆଉ। ଏଇଆ। ଆଉ ବାଉଁଶ ବୁଦାଟା ଜୋଉ ତୁମ ଗାଁରେ ତମ ଘର ପାଖରେ ଥିଲା
ହଁ। ଆଉ ହେଇ ବାହରକୁ ଯିବ ସେଇ ନାଗୀ ଶୋଇଚି ବାହାରେ ବୁଦା ମୂଳେ ପବନ ଖାଉଚି ଆଉ।